ହ୍ୟାଲୋ
ହ୍ୟାଲୋ ହ
କଣ ହଥିଲ
ଏହି ବ ଥିଲେ ତମେ
ଏ ବସି ରୋରେ ଆଉ କଣ ଖାଇଥିଲ ତ
କଖରେ ପଖାଳ ଭଜା ଆଉ ଟମାଟୋ ଚକଟା ସେଇ ଟମାଟୋ ଯୋଉ ପାଗ ବନାନ୍ତି ନା ସେଇଟା ତମେ
ହୁଁ ପଖାଳ ଭଜା ବଡିଚୁଡା ଏଇଆା ଆଉ
ଖ କଣ ଭଲ ଲାଗେ ଖାଇବାକୁ
ଶଭନି
ମୁଁ କହିଲି ଖରା କିିନେ କଣ ଭଲ ଲାଗେ ତମକୁ ଖାଇବାକୁ
ପଖାଳ ଦହି ଦହି ପଖାଳ ଆଉ ତରଉଜ ଲସି ଆଖୁ ରସ ଆଉ ଲେମ୍ବୁ ପାଣି ଏଗ୍ରା ସବୁ କାମକୁ
ରୋେଇ ଆଛ ତମକୁ
ଆ ସେନ୍ତୁ ଆସ କରିଦି କହିଲ ହଁ
ତାହେଲେ ପରସେଣ୍ଟ କୁ ଓଡିଆରେ କଣ କହୁଛନ୍ତି ଜାଣିଛ
ଭାଗ
ସତ ଗଡ଼
ଆଉ ସେଇ ସତକଡ ଭାଗ।
ଆଚଛା ତମେ ପଢା ପଢି କଣ କରୁଚ? ପଢାପଢି ସରିଲାଣି।
ହଁ ପଢାପଢି ସରିଲା ଏ ବର୍ଷ ଆଉ ପୁଣି ପଢିବା ଆଉ।
ପଢ଼ାପାଢ଼ୀ ସଇଲାଣି। କଣ କଣ ସବୁ ରୋଷେଇ କରିବା ଶିଖିଛ?
କଣ କଣ ସବୁ ରୋଷେଇ ମୁ ମୁଁ ରୋଷେଇଆ ନୁହଁ କେତେବେଳେ କେମିତି ରୁଟି ବେଲିଦେବି ଭଜା ଭାଜି ଦେମି
ଏସବୁ କର।
ହଁ।
ଆଛା ମାନେ ଖରା ପାଇଁ କୋଉ କୋଉ ସବୁ ଫଳ ମିଳେ ଜାଣିଚ?
ଖରାଦି ସବୁ ସିଜିନ ହେଇଗଲାଣି ସବୁ ସିଜିନରେ ସବୁ ଫଳ ଏବେ ମିଳୁଚି। ଆଉ ସେମିତି କଣ ଅଛି ଏଇ ସି ଏଇ ଆଉ ସବୁ ଫଳ ଆଉ କିଛି ନାହିଁ।
ହଁ ଖମ କିନ୍ତୁ ଗ୍ରୀଷ୍ମ ଋତୁରେ କିଛିଟା
ହଁ ଆମ୍ବଟା ଆମ୍ବଟା ଅଧିକ ଟିକେ ଆମ୍ବ ତରଭୁଜ ଏ ଅଙ୍ଗୁର
ପଣସ ଅଙ୍କୁୁର ଅଙ୍କୁର ତ ବର୍ଷକ ବାର ମାସ ହିଁ ମିଳିବ।
ହଁ ବା ମୁଁ ସେଇଥିପାଇଁ କହିଲି ଆଉ କିଛି ଫଳ ସେମିତି ନାହିଁ ଯୋଉରା ମିଳିବ ମାନେ ନମଳୁନି ବୋଲି ଆଉ କିଛି ନାହିଁ ବା ସବୁ ମିଳୁଚି।
ତାରଶଜ ଯୋଉଟା କି ଖରା ଦିନେ ହିଁ ମିଳେ ଖଜେଇ କେବେ ଯାଇଛ ଖଜ କେହି ଗଛର ଖର୍ଚ୍ଚ ବି ତୋଳିବା କ
ହଁ ଯାଇଚି।
ଆମେ କହ ନା ସ୍କୁଲ ବେଳେ ଯେତେବେଳେ ଥିଲ ସ୍କୁଲ ବେଳେ ଆମେ ଆ କେତେଟା ପିଲା ତାଙ୍କର ଗୋଟେ ଦଳ ଥିଲା ଆମର ସମସ୍ତେ ସ୍କୁଲ ସରିବୁ ଯିବୁ ଖଜୁରୀ ଗଛରୁ ଖଜୁରୀ ନେଇକି ଯେଉଁ ଆସିବୁ ସେଇଟା ବହୁତ ବହୁତ ଭଲ ଲାଗେ ସେ ସବୁ ଦିନ, ସେଗୁଡା ବେଶୀ ନଈବନ୍ଧ କଳରେ ହେଇଥାଏ।
ହଁ।
ତମର ସେମିତି କିଛି ସ୍ମୃତି ଅଛ ପୁଲବେଳର।
ହଁ କେତେ ସେମିତି ଅଛି କଣ ଗୋଟେ ଅଧେ।
ଯେମିତି?
ଯେମିତି ସେଗୁଡା କଣ କହିଲି ଆଉ ସରିବ। ଏଟ ମନେ ପଡିବ କହିଲା ଅଧିକ ଶୁବୁନି କଁ ଭଲ ଲାଗେ?
ହଁ ଯେମିତି କୋଉଟା ବେଶୀ ଭଲ ଲାଗେ
ମାନେ କଣ କରିବାକୁ ନାଁ ନାଁ
ହଁ ଅ ମାନେ କିଛି ବି ଯେମିତି କଁ କରିବାକୁ ଭଲ ଲାଏ ତମର ଏ ଯୋଉ କୁହନ୍ତି ନାଁ କିଛି ରୁଚି ଥାଏ, ତମ ରୁଚି କଣ?
ମୋ ରୁଚି ପା ବୁଲିବା‌। ଏକ୍ସପ୍ଲୋର କରିବା।
ଆ ବୁଲିବାକୁ ଭ ହେଲେ ଆଉ କଣ କରିବାକୁ ଭଲ ଲାଗେ?
ଚିତ୍ର କରିବାକୁ ଭଲ ଲାଗେ।
ଚିତ୍ର କରିବାକୁ। ହଁ ଯେମିତି ମାନେ କୋଉ କୋଉ ପରିକା ଚିତ୍ର କରିବାକୁ ଭଲ ଲାଗିଲା ତମୁକୁ?
ହୁଁ ସବୁ ପକାର ଏନଭାରମେଣ୍ଟ ଯିଏ ଯାହା ବି। ଚିତ୍ରରା ଆଉ କୋଉ ପ୍ରକାର କଣ ସବୁ ପ୍ରକାର ଆଉ
ମାନେ କିଛି ବି ଦେଖ ଆମେ ଗୋଟେ ଚିତ୍ର ବନଉଚେ କିନ୍ତୁ ତାହା ଦ୍ଵାରା ଆମର କିଛି ଗୋଟେ ପରିବେଶ ଉଁହୁଁ ପରିବେଶ ହୋଉ କି ଜନ ସଚେତନତା ପାଇଁ କିଛି ଚିତ୍ର ବନାଯାଏ ମାନେ ଏଇ ଚିତ୍ରର ମାନେ ହଉଚି ଏଇ ମାନେ କିଛି ଚି ଚିତ୍ରର ନିର୍ଦ୍ଦିଷ୍ଟ ଅର୍ଥ ଥାଏ।
ହଁ ସେଉରା ଟପିକ ୱାଇଜ୍ ବନା ହୁଏ ଏଇ ଟ ପିକ୍ ପାଇଁ ଏଇ ଭଳିଆ ଗୋଟେ ଚିତ୍ର ମତେ ଦରକାର ଅଛି। ଭଳିଆ ହେଲେ ସେଇ ଭଳିଆ ଯାହା ମିଳିବ ସେଇ ଅନୁ ସାରେ ବନ ଯେମିତି ଫୁଁ କହିବେ ସେଇ ହିସାବରେ ଭାବିକି ବନେଇବା କଥା ଆଉ। ନହେଲେ ସେମିତି କିଛି ନାହିଁ। ନହେ ନର୍ମାଲି ସେଟା ଛାଡି ସାଇଲିଣି କେବେଠୁ ସିଏ ଆଉ ନାହିଁ। ଥିଲା ଷଷ୍ଠ ସପ୍ତମ ଅଷ୍ଟମ ଯାଏଁ ଷଷ୍ଠ ସପ୍ତମ ଯାଏଁ ଥିଲା। ଡ୍ରଇଂ ଆଉ କାଇଁ ଟାଇମ ନାହିଁ ଡ୍ରଇଂ କରିବାର।
ଆଉ କଣ ଭଲ ଲାଗେ ତମେ ତମୁକୁ ମତେ ନା ଯୋଉ ଗ ଉପନ୍ୟାସ ପଢ଼ିବାକୁ ବୋହୁତ ଭଲ ଲାଗେ‌।
ହଁ ଜଣା ପଡ଼ୁଛି।
ଓଡିଆ ଉପନ୍ୟାସ ପଢ଼ିବାକୁ ବୋହୁତ ଭଲ ଲାଗେ। କାହିଁକି ନାଁ ଦେଖ ସେ ପୁରୁଣା ଉପନ୍ୟାସ ଗ ପ ଉପନ୍ୟାସ କବିତା ଏଇ ସବୁ ମତେ ପଢିବାକୁ ବୋହୁତ ଭଲ ଲାଗେ। ଏହି ସବୁ ବିଷୟରେ ପଢ଼ିଲେ ଆଉ ଇ ତିହାସ ବିଷରେ ଜାଣିବାକୁ ମତେ ବହୁତ ଭଲ ଲାଗେ।
ହ ଭଲ କଥା।
ପୂର୍ବଯୁ ଗ ବିଷୟରେ ପୁରାତନ କାଳ ବିଷୟରେ ଜାଣିବାକୁ ମତେ ବହୁତ ଭଲ ଲାଗେ। ସେମାନାନଙ୍କର ପରମ୍ପରା କଣ ଥିଲା? ବୁଲିବାକୁ ମୁଁ ଏତେ ବୁଲିବାକୁ କୁଆଡେ ଯାଏନି ମାନେ ମତେ କଣ ଯୋଉ କୁହନ୍ତି କି କିଛି ଗବେଷଣା କଲା ପରିକା ଯେମିତି ନିଜ ବି ରହିକି କିଛି ବିଷୟରେ ଜାଣିବା ପଢିବା ମତେ ପ୍ର ହଇତ ବହୁତ ଭଲ ଲାଗେ
ହଁ ନା ତଥାପି କୋଡେ ଯିବା ପାଇଁ ଭୁଲିବାକୁ ଚଛା ସାଙ୍ଗ ସାଙ୍ଗ ସାଙ୍ଗରେ କୋଉ କୋଉ ଜାଗା ସବୁ ବୁଲିବାକୁ ଯାଇଛ
ମୁଁ ଏଇ କଟକ ଯାଇଛ ଭୁବନେଶ୍ୱର ଯାଇଛେ ସେ ବାଲେଶ୍୍ୱର ଯାଇଛି ଖୋର୍ଦ୍ଧା ଯାଇଛି ଯେମିତି ମୁଁ ଯାଇଥିଲି ପଠାଣିୀ ସାମନ୍ତ ପ୍ଲାନେଟୋରିୟମ ଯାଇଥିଲି
ହ ହୋ
ପଠାନୀ ସାମନ୍ତଙ୍କର ସେ ଯୋଉ ବାଉଁଶ ନଳିୀ ସାହାଯ୍ୟରେ କେମିତି ତାରା ଗ୍ରହ ନକ୍ଷତ୍ର ବିଷୟରେ ଜାଣୁଥିଲେ ସେମାନଙ୍କର ଦୂରତା ମାପି ପାରୁଥିଲେ ସେଇ ସବୁ ବିଷ ସରେ ସବୁ ଜଣାାଯାଏ ତମେ ଜାଣିଛ ଆକାଶ ଗୋଟେ ତାରା ଥାଏ ଯୋଉଟାକୁ କୁହନ୍ତି କି ଦିଗ ଆବର୍ଶକତାରା ସେ ତାର ଦ୍ଵାରା ସବୁ ଆମେ ଦିଗ ଯା ହଁ ସେ ତାର ର ନାଁ ଟା କଣ
ଦ ରପାତାରପ
ଯେତେବେଳେ ସମୁଦ୍ରରେ ନାବିକ ମାନେ ଦିଗ ଜାଣି ନପାରନ୍ତି ତ ସେଇ ତାରା ସାହାଯ୍ୟରେ ଦିଗ ସବୁ ଜାଣନ୍ତି ତ ଏ ସବ ହଁ ଏଇ ସବୁ ବିଷୟରେ ସେଠି ବହୁତ ଭଲସେ ବୁଝା ହଏ ପିଲାମାନାନଙ୍କ ପାଇଁ ତ ବହୁତ ଭଲ
ହୁଁ ହୁ ନା ମାନେ ମୁଁ କହିଲି କୋଉ ମନ୍ଦିର ଏରିକା ଯେମିତି ବୁଲନ୍ତି ଏଥିରେ ସେମିତି କେତେ ଜାଗା ବୁଲିଛ ଅ ଦୁଷ୍ଟେଟ ବାହହାରଇ ସ୍ଟ ବାହାର ବି ଯାଇଛ ନା
ନା ଓଡିଶା ବାହାରକୁ ତ ଯାଇନି କିନ୍ତୁ
ଓହୋ ଯିବାକୁ ଇଚଛା ନା ଓଡିଶା ବାହାରକୁ ତ ତ ଗଟେ ଇଛାଥିବ ଏଇ ଜାଗାକୁ ଯମି ବୁିକି ଆସିବ ଯେମିତି ଙ୍କର ମାନେଛାତ ପ୍ରାୟ ଜଣଙ୍କର କେଦାରନାଥ କେଦାରନାଥ କେଦାରନାଥ ବୃନ୍ଦାବନ ଶ ଏଗୁଟା ସବ ଆମେ ତୁ ଥାଏ ମନାଲି ଦଡାର୍ଜିଲିଂ ଦାରିଙ୍ଗୀବାଡ଼ି ସଦ
ଓଡିଶାାରୁ କାଶ୍ମୀର ହୁଁ ଓଡିଶାର କାଶ୍ମୀର କାହାକୁ କୁହାଯାଏ ଜାଣିଛ ହଁ ସେ ଭିତରେ ହ ରଥିଲେ ନା ସେ ବାହାରେ କେମିତି ଆସଥିଲା
ହଁ ମୁଁ ସେଇ କଥା କହୁଛି ଡାର୍ଜିଲିଂ
ନାଇଁ ଏତେ ବାଟ ମୋର କୁଆଡେ ଯିବାର ନାହିଁ ବାସ୍ ଓଡିଶା ଭିତରେ ରହିବାର ଅଛି।
ନା ଓଡିଶା ମୁଁ କଣ କହୁଛି ଓଡିଶା ବାହାରକୁ ଯିବା ପାଇଁ ମୁ ପା କହିଲି ଓଡିଶା ଭିତରେ।
ହଁ ତମକୁ କୋଉଠିକି ଯିବାକୁ ଭଲ ଲାଗେ?
ମତ୍
କୁଆଡେ କଣ ସବୁ ଯାଇଛ ବୁଲିବାକୁ?
ମୁଁ କହିଲି କୁଆଡେ କୁଆଡେ ସବୁ ଯାଇଛ ବୁ ଲିବାକୁ
ହଁ।
କୁଆଡେ କୁଆଡେ ସବୁ ଯାଇଛ ବୋଲି ହ୍ୟାଲୋ ମୁଁ କହିଲି କି ତମେ କୁଆଡେ କୁଆଡେ ସବୁ କଉ କୋଉ ଜାଗା ଯାଇ ଛ ବୋଲି ବାକୁ
ଯାଇଛି ମ ବାହାର ଓଡିଶା ବାହାରକୁ କହିଲେ ତ ମଥୁରା, ବୃନ୍ଦାବନ ବର୍ଷା ନ ଯାଇଛି। ଏଇ ଚାରି ପାଞ୍ଚ ମାସ ହେବ ଯାଇଛିି। ଆଉ-ଉ-ଉ ଓଡିଶା ଭିତରେ ସେମିତି ବୁଲିଛି ରାୟଗଡା
ବୃନ୍ଦାବନ ଯାଇଥିଲ ବୃନ୍ଦାବନ ବୃନ୍ଦାବନ ନରେ କୋଉ ମନ୍ଦିରକୁ ଯାଇଥିଲ ତମେ?
ବୃନ୍ଦାବନ ତ କେତେ ମନ୍ଦିର ଅଛି ସେଠି କଣ ଗୋ ତେ ମନ୍ଦିର ଅଛି। ହଜାର ମନ୍ଦିର ଅଛି ମାନେ ବହୁତ ମନ୍ଦିର।
ତମେ କୋଉ ମନ୍ଦିରକୁ ଯାଇଥିଲ?
ମୁଁ ତ-ଅ-ଅ ଉ ଦଶ ବାରଟା ଭଳିଆ ମନ୍ଦିରକୁ ଯାଇଛି। ଆଉ କଣ ମ ମାନେ ଅଛନ୍ତି ପ୍ରେମ ମନ୍ଦିର, ବାଙ୍କି ବିହାରୀ, ରାଧାରମଣ, ରାଧା ବିହାରୀ, ଇସ୍କନ ଆହୁରି ଏମିତି ବହୁତ ମନ୍ଦିର ଅଛି।
ଇସ୍କନ ମନ୍ଦିର ଭୁବନେଶ୍ୱରରେ ବି ଅଛି।
ହଁ ସେଠୁ ଯେତେ ଯାହା ହେଲେ ବି ନହେଲେ ସେଠି ଯେତେ ଯାହା ହେଲେ ବି ସେ ଯୋଉ ଯଉ ଏଠି ଆଉ ସବୁଠି ଅବଶ୍ୟ ଏକା ନୁହଁ ଯାଇକି ଦେଖିକି ଆସିଲେ ଜାଣିବ ଆଉ। ସେପଟ ଲୋକ, ସେପଟେ ଖାଇବା ପିଇବା, ସେପଟ ଚାଲିଚଳନ
ବୃନ୍ଦାବନରେ ସବୁଠୁ ଭଲ କଣ ଖାଇବାକୁ ମିଳେ?
ସବୁଠାରୁ ଭଲ ପେଡା ପେଡା। ନା ନା ଭୋଗ ହିସାବ ପେଡା ଭଲ
ଓଡିଶାରେ ବି ପେଡା ବହୁତ ଫେମସ କୋଉଠି ଜାଣିଛ?
ଚଣ୍ଡିଖୋଲ।
ଓଡିଶାର ଚଣ୍ଡିଖୋଲ ପେଡା ବହୁତ ଫେମସ। କେବେ ଖାଇଚ ସେଠି ଯାଇକି?
ହଁ। ଖାଇଚି ବୁଲିଚି।
ତାଉଁ କୁଆଡେ କଣ ପ୍ଲାନ କଣ ରଜ ପାଇଁ କୁଆଡେ ଯିବ-ଅ-ଅ-ଅ
କିଛି ଭାବିନୁ କିନ୍ତୁ ଆମେ ଯୋଉ ସାଙ୍ଗ ମାନେ ସବୁ ଅଛୁ ଭାବୁଛୁ କିଏ କୁଆଡେ ବୁଲିବାକୁ ଯିବୁ ଯଦି ଖରା ନହେଲା ଯଦି ଖରା ହେଲା ସେ ଖରା ଏଇ ପାଖ ଆଖ ଏବେ ତ ସବୁ ପାର୍କ ହେଇଯାଇଛି ନା ଏପଟେ ଆମର ଏଇ ସେଇଠିକି ଭାବିଛୁ ପାର୍କକୁୁ ଯିବୁ ଏ ନୂଆ ନୂଆ ଜାଗା ସବୁ ଠି ହେଇଛି ମନ୍ଦିର ସେ ମନ୍ଦିର ଯିବୁ ଏସବୁ ଜାଗା ବୁଲିବୁ କଣ କରିବୁ
ହଁ ହଁ ଭଲ ହୁଁ ଯା ଭଲ ବୁଲିକି ଆସ
ହଁ ରଜରେ ତ ସମସ୍ତେ ବୁ ବୁଲା ବୁଲି କରନ୍ତି ସେ ମାନେ ରଜ ହେଲା ମାତ୍ରେ ପିଠା ପଣା ସେଇଟା ଆଗ ହୁଏ କୋଉ ପି ପିଠା ଖାଇବାକୁ ତମକୁ ଭଲ ଲାଗେ ରଜରେ
ମତେ ଚକୁଳି ପିଠା ବର୍ଷକ ବାର ମାସ ଭଲ ଲାଗେ।
ରଜରେ କିନ୍ତୁ ବହୁତ କିଛି ପିଠା ହୁଏ ପା ଖାଲି ଚକୁଳି ପିଠା ହିଁ ଭଲ ଲାଗେ।
ଖାଏନି
ପୋଡ ପିଠା
ନା ମୁଁ ବା କହିଲି ଚକୁଳି ପିଠା ବର୍ଷକ ବାର ମାସ ଯେ ଗୋଟଏ ପିଠା ମୁଁ
ଚକୁଳି ପିଠା ମାନେ କେମିତି ବନାଯାଏ ଜାଣିଚ
ବନେଇବା ରେ ମୋର କଣ ସେ ଜାଣିନି ସେଗୁଡା କଣ ଆମେ ବିରି ହେରିକା କଣ ଦରକାର ହେଉଥିବ
ସେ ଯୋଉ ଚକୁଳି ପି ସେଟା ବହୁତ ଭଲ ଲାଗେ ତମକୁ ଖାଇବାକୁ ନା
ସବୁ ପିଠା ନା ଜଣିଛ ତମେ
ମୁଁ ଖାଇନି ଏ ପାଇଁ ଜାଣିନି। କ ଏଣ୍ଡୁର ଏଇ ମଣ୍ଡା କାକରା ଭ ଭ ଭସା ନା ଆମ ଘରେ ହୁଏ ତେଣୁ ମୋ ପାଇଁ ସ୍ପେଶାଲ ଚକୁଳି ହେଇଥିବ।